ହଁ କଣ କରୁଥିଲେ ଏବେ?
ଏଇ ଘର ଦୂଆର ଖରକା ହେଇଛି ଆଉ ଖରିକି ନି ଏଇ ବର୍ଷା ପକେଇଲାଣି ପା ପବନ ଉଠେଇଥିଲା ଏଇ ବର୍ଷା ଟିକ ଠୋପେ ଠୋପେ ପକଉଛି ନଇ ନା କେ।
ଓହୋ।
ହୁଁ।
ଆମର ବର୍ଷା କାଳ ହେଇଛି ତ ପବନ ଫବନ କିଛି ନାହିଁ ବର୍ଷା ହୁମ ହବ କି କଣ କେଜାଣି, ନ ହେଇପାରିବି ଇଆଡେ ତ ବର୍ଷା ନାହିଁ
ଏ ଖାଲି ଯୋଉ ସବୁଦିନେ ଡାକୁଛି, ବର୍ଷା ଟିକେ ପକାନ୍ତା ହେଲେ ଗରମ ଟା ଯୋଉଭଳିଆ ହଉଛି। ଖାଲି ଡାକିଲେ କଣ ହବ?
ତାପରେ ଆମର ଏପଟେ ବର୍ଷାକୁ ଅନେଇଛନ୍ତି, ମାନେ ପାଣି ଟିକେ ହେଲେ ଏପଟେ ଗୋଟ ଧାନ ଚାଷ ତ ଏଇ ହଁ ଏଇ ସମୟରେ ମୁଖ୍ୟତଃ ଆଉ ଲୋକ କହୁଛନ୍ତି କଣ ଏ ବର୍ଷ ମରୁଡି ହବ ବୋଲି କିଏ ଜାଣିଛି କଣ ହବ?
ମରୁଡି ବୋଲି କହୁଛନ୍ତି
ଚାଷୀ ମାନେ ବର୍ଷା ହଇରାଣ ଆଉ ଯେତେବେଳେ ଯାହା ଯିବ ହବ ଆଉ ସବୁ କଣ କରିବ।
ହୁଁ।
କିନ୍ତୁ ଲୋକ ଖର୍ଚ୍ଚବାର୍ଚ୍ଚ କରିକି ଏ ସବୁ ବୁଣିଛନ୍ତି, ତଳି ପକେଇଛନ୍ତି ବର୍ଷା ନହେଲେ ସେଗୁଡା ସବୁ ନଷ୍ଟ ହେଇଯିବ ନା ନାଇଁ।
ଆମର ଆଜି ଭରିବ ତଳି। ଆମର ଆଉ।
ତଳି ପଢିନାହିଁ, ପଢିବ ନା କଣ?
ପଡିବ। ଆଉ।
ହୁଁ।
ଆଉ କଣ କୁହନ୍ତୁ।
ମାନେ ଧାନ ଟା ବୁଣିବା ନା ଗଜା କରିକି ତଳି ପକାଏ କେମିତି କଣ?
ଧାନ ଟା ସକାଳୁ ରାତିରେ ରାତିରେ ଭେଦି ଦେଇଥାଉ ସକାଳୁକୁ ଉଠିକିନି ଏ ପକନ୍ତି ଆଉ ହୁଁ।
ହୁଁ ହୁଁ ଆମ ଆଡେ ମୁଁ ଦେଖିଛି ଗଜା କର ତ ଗଜା କରିକି ପକାନ୍ତି।
ଓହୋ। ଆଉ ହାଲୋ। ଆଉ କାମ ସଇଲାଣି?
ହଁ ମୋର ଓଳାଓଳି ଚାଲିଛି ଆଉ।
ଆଁ ହାଁ।
ଏଇ ସମୟଟା ତ ସମସ୍ତଙ୍କର ଓଳାଓଳି ସମୟ। ହଁ, ତାପରେ ସନ୍ଧ୍ୟା ଦିଆ।
ଧୂପ ଦିଆ ପୁଣି ରାତିର ପାଇଁ ରୋଷେଇ।
ହଁ, ସନ୍ଧ୍ୟାବେଳ ଟିଫିନି ତାପରେ ରା ତି ପାଇଁ ରୋଷେଇ। କଣ, ଏଇଆ ଆଉ।
ଆଉ ଆପଣ ପୁଣି କଣ କରିଥିଲେ ଆଗରୁ? ମାନେ ଚାକିରିୀଫାକିରି କଣ କରୁଥିଲେ ନା ନା ଏମିତି?
ହଁ ଆଗରୁ କରିଥିଲି ଏ ଯୋଉ ଏ ଟି ସି ଟାୱାର କମ୍ପାନୀ ଯୋଉ ଆମର ମୋବାଇଲ ଟାୱାର।
ହୁଁ ହୁଁ।
ସେଇଥିରେ କରିଥିଲି ଜବ। ଆଉ ସେ କମ୍ପାନୀ ଉଠିଗଲା ଏୟାରସେଲ୍ କମ୍ପାନୀ।
ହୁଁ ହୁଁ।
ଅଲ୍ ଇଣ୍ଡିଆରୁ ଉଠି ଯାଇନି କି ଏୟାରସେଲ୍ କମ୍ପାନୀଟା।
ହୁଁ ହୁଁ।
ଆଉ ସେଇଟା ଉଠିଗଲା ସେମତି ବନ୍ଦ ସେଇଠୁ ଷ୍ଟପ ଆଉ ତାପରେ ଆଉ ପିଲା ଛୁଆ ଶଶୁର। ଶାଶୁ ଏକ୍ସପାୟାର୍ଡ କଲେ ଆଉ ପିଲା ଛୁଆ ଶ୍ୱଶୁର ତିନି ଜଣ ତାଙ୍କୁ ତାଙ୍କ ଦାୟିତ୍ଵ ନବା ତାପରେ ସ୍ୱାମୀ ଗୁରୁଜନଙ୍କ ଦାୟିତ୍ଵ ନ ବା, ଆଉ କୁଆଡେ ଯାଇ କଣ କରିବ?
ଛୁଆ ପିଲା ଦାୟିତ୍ୱ କଲା କତୁରୁ ଆଉ ଆଉ ଘର ସଂସାର ଦାୟିତ୍ବ କଲା କତୁରୁ ଆଉ କିଛି କରିହବନି।
ହଁ।
ଖର୍ଚ୍ଚ କରିଥିବ ଛୁଆଟେ ହେଲା ମାନେ ଆଉ କିଛି କରି ହବନି।
ସେମାନେ କଣ ଖାଇବେ ପିଇବେ ଯେମିତି ଟ୍ୟୁସନ ଯିବେ ସ୍କୁଲ ଯିବେ।
ତାଙ୍କ ଟେନସନରେ କିଛି କରିହବନି ଆଉ
ଆଉ ଶଶୁର ଥିଲେ ଯେ ଶ୍ୱଶୁରଙ୍କର ମାନେ ଚାରି ଛଅଥର ଚାଆ ପିଇବେ
ଓହୋଃ। ଶଶୁର ବି ଏକ୍ସପେର୍ ଶଶୁର ବି ଏକ୍ସପାୟାର କରିିଛନ୍ତି।
କଣ କହିଲେ ହଁ ହଁ ଶଶୁର ଆଉ ଏକ୍ସପାୟାର୍ଡ କଲେଣି ଏବେ ଆମେ ମାଆ ଛୁଆ ବାପ ଚାରିଜଣ ଆଉ ଶଶୁର ନାହାଁନ୍ତି। ଶାଶୁଉ-ଉ-ଉ ମୋ ଆସିଲା ତିନି ବର୍ଷ ପରେ ଏକ୍ସପାୟାର୍ଡ କରିଛନ୍ତି।
ଉଁ ହୁଁ। ହ୍ୟାଲୋ।
ହଁ
ମୁଁ ବି ସେମିତି ଜବ୍ କରୁଥିଲି ଯେ ମୁଁ ସେମିତି ଛାଡି ଦେଇଥିଲି ଆକ୍ଚୁଆଲି ଜବଟା ପୁଅ ପାଇଁ ଏଇ ପୁଅ ହେଲା ପରେ ଜବ୍ ଛାଡି ଦେଲି। ଏଇ କରିଥିଲି ବାଙ୍ଗଲୋରରେ କରିଥିଲି ପୁଣି ବିଶାଖାପାଟଣା ଟ୍ରାନ୍ସଫର ନେଇକିନା ଆସିକି କରିଥିଲି। ଏଁ ଦଶ ବର୍ଷ ଖଣ୍ଡେ କରିଛି ଆଉ।
ଆଉ ସେଇ ମୁୁଁ ସେଇ ଦଶ ବାର ବର୍ କରିଥିଲି ସେଇ ଦଶ ବାର ବର୍ଷ ହଁ ହୁଁ।
ଉଁ ହଁ ହାଲୋ।
ବିରିୟାନୀ ହେଲେ ନା ଆଉ ଖାଲି ମୁଁ କହିଲି ନେଇ ଆଣି ଥୋଇଲେ ହେଲା ନା ଆଉ ଆମେ କରିପାରିବାନି ଆଉ କରିକି ଲାଭ କଣ?
ହୁଁ କେହି ଜଣେ ପାଖରେ ଥାଆନ୍ତେ କି? ମାନେ ଉଁ ସଦସ୍ୟ କରିଥାନ୍ତି ମୋ କଥା କେହି ନାହାନ୍ତି ଏକୁଟିଆ ତୁ କିମିତି ଛୁଆକୁ ଏଡେ ଛାଡିକି ଯିବୁ କଣ କରିବୁ?
ଆମର ସେଇ ଏକୁଟିଆ ଘର ମାନେ କେହି ନାହାନ୍ତି ଇଏମ୍ ଗୋଟିଏ ମୋ ସ୍ୱାମୀ ଯିଏ ଗୋଟିଏ।
ହୁଁ।
ଆଉ କିଏ ଯାଆ ଦେଢୁଶୁର ଅଛନ୍ତି ନା ଦିଅର ଅଛନ୍ତି ନା ନା କିଏ ଅଛନ୍ତି କେହି ନାହାନ୍ତି?
ଓହୋ ଏକାକୁ ଏକା ଆଉ ସେ କଆଡୁ ହବ?
ହଁ ଅନ୍ୟମାନେ ଥିଲେ ହଁ ସେମାନ ଙ୍କ ଇଏରେ ହେଇଯାଇଥାନ୍ତା କେହି ତ ନାହାନ୍ତି ମୁଁ ଯୋଉଟା ଖୋଜୁଥିଲି ପାଇଲିନି ମୁଁ ଉଁ ଉଁ ଜଏଣ୍ଟ ଫ୍ୟାମିଲିରେ ରହିବାକୁ ଭଲ ପାଏ। କିନ୍ତୁ ଆମ ଘରୁ ହିଁ ଏକଲା ଆମ ଘରେ ସେମତି ଏଠି ବି ସେମିତି।
ଓହୋ ଏ ଘରେ ସେମିତି ମାନେ କେମିତି କଣ ଘରେ
ମାନେ ଘରେ ସେମିତି ଆମର ଏକେଲା ବାପା ଏକୁଟିଆ ଆଉ ସବୁ ହୁଁ ମାନେ ଆଉ ସବୁ ଭାଇ ମାନେ ଥିଲେ ସିନା ଆମେ ଯୋଉଟା ଖୋଜୁଚୁ ସେଇଟା ମାନେ ପାଉନୁ ଯୋଉମାନେ ଖୋଜୁନାହାନ୍ତି ପାଉଚନ୍ତି କିନ୍ତୁ ଆମେ ଯୋଉଟା ଖୋଜୁଚୁ ପାଉନୁ। ଦାଦା, ବଡ ବାପା, ମା, ବଡ ମା ସମସ୍ତଙ୍କ ସହିତ ମିଶିକି ରହିବା।
ହୁଁ ହୁଁ ଉ ହୁଁ।
ଯୋଉମାନଙ୍କର ଅଛନ୍ତି ସେମାନେ କହୁଚନ୍ତି ହେଇ ମୋ ଦାଦା। ଏଇ ମୋ ଖୁଡି ମୋ ଦାଦା ଆଣିଲେ କି ମୋ ଖୁଡି ଆଣିଲେ ମୋ ଖୁଡି ଏଟା ଦେଲେ ମୋ ଦାଦା ଏଟା ଆ ଆଣି ଦେଲେ। କେତେ ଖୁସି ଲାଗୁଚି ଆମକୁ। କାରଣ ଆମେ ସେଇଟା ଫିଲ୍ କରନୁ ମାନେ ଆମେ ସେଇଟା ଅନୁଭବ ତ୍ ନୁ ପାଇନୁ ସେ ଜିନିଷ। ଆମର ସେ ଜିନିଷ ପୂରଣ ଅଛି।
ହ ହଁ ହ ହଁ ହଁ। କଣ କରିବ୍ ଯାହା ଯେମିତି ଭାଗ୍ୟ ଆଉ।
ହଁ ଭାଗ୍ୟରେ ଯାହା ଅଛି ଆଉ କଣ କରିବା। ରାତି ପାଇଁ କଣ ରୁଟି ନା ଭାତ?
ଏଇ ଆମର ଏଠି କଣ ଭୋଜି ଫୋଜି କରିବେ କହୁଥିଲେ ଯେ। କଣ ସେଇ ଚିକେନ୍ ଫିକେନ୍ ଆଣିବେ ଆଣିବେନି ଭୋଜି ଫୋଜି କରେ କହୁଥିଲେ ଚିକେନ, ଭାତ, ପକୋଡା। ହଁ ଏମିତି କଣ ଦାନ କରିବି? ଆଉ ଯଦି ନ କରନ୍ତି ଯିଏ ଏମତି କରନ୍ତି। ମଝିରେ ମଝିରେ ଏମିତି ଆଉ ହଁ ଏଟା ଘର ଏଇ ଚାରିଟା ଘର କରିବି ବୋଧେ ଆଉ।
ହୁଁ।
ହୁଁ ମଝିରେ ମଝିରେ କରନ୍ତି ପୋଟରେ। ଭୋଜି ଫୋଜି ଗୋଟେ ହୁଁ। ଆଉ ଯଦି ନହବ ଭୋଜି ଫୋଜି ସେଇ ରୁଟି ଫୁଟି ହବ ଆଉ ଆମର ଆଉ। ଆ ଉ ଅଲଗ୍ ଘରଟିିଏ ଅଛି। ଏବେ ଆଉ।
ପଲଉ ଟା କେମିତି ବନାନ୍ତି?
ପଲଉଟା ଏମିତି କଣ ଚା ଅରୁଆ ଚାଉଳରେ। ଉଁ ତାପରେ କଣ ପରିବା ଫରିବା ପକେଇକିନି ଘିଅ ଫିଅ ପକେଇକିନି କରନ୍ତି ଆଉ।
ହୁଁ।
ହୁଁ। ଆଜି କଣ ପଲ
ଅହଁ ସେଇଟା ଖେଚେଡି। ପଲଉଟା ଆମର କେମିତି କରୁ? ଆମର ଅରୁଆ ଚାଉଳ ଟାକୁ ଧୋଇକିରି, ତେଲ ଦଉ ରିଫାଇନି କିମ୍ବା ଘିଅରେ ଭାଜି ଦିଉ। ଅଳ୍ପ ହାଲକା ଭଜା ଭାଜିକି, ତା ଧେରେ ଯଉ, ମୁଗ ଯାଇ, ମୁଗ ଯାଇ, ଧୋଇକିରି ସେ ଚା ଚାଉଳ ସହ ବି ଭଜା ହବ। ତାପରେ ଯୋଉ-ଉ-ଉ-ଉ ଟିକେ ଅଳ୍ପ ହାଲକା ଭଜା ହେଇଗଲେ ତା ଦେହରେ ପାଣି ଦିଆହବ। ନୁଳଁ ହଳଦୀ ପଡିବ। ତା ଦେହରେ ହୁଁ-ହୁଁ- ହୁଁ ଯୋଉଁ-ଉଁ-ଉଁ ଘୋଡା ହବ। ସେ ଟିକେ ସି ଜି ଗଲେ ଗୁଜୁରାତି ଛେଚା ହେଇକି ପଡିବ ମିଠା ପଡିବ। ବାସ୍ ପଲଉ ହେଲା। ଏ-ଏଇ ଟାଇପ୍ ର ପଲଉ କେବେ ଖାଇଛନ୍ତି? ମାନେ ପରିବା ପଡିବନି। ମୁଗ ଯାଇ, ଚାଉଳ।
ନାଁ, ସେଟା ମୁଁ ଖାଇଥିଲିିନା! ହଁ ଖାଇବି! ଖାଇବିଯେ କିନ୍ କାଲି ଆମର ଅଲଗା ଟାଇପ୍ ର ବାହାରଲା। ଠାକୁରଙ୍କ ଧାନ ଗୁଡା ଥିଲା ନା ଆଉ ସେମିତି ନର୍ ମାଲ କରିଦେଇଥିଲି। ଉଁ ବାପାଙ୍କ
ଆଉ ଘିଅ ଟିକେ ପଛରେ ଦେଇଦବ। ସେ ହେଇ ସାଇଲା କତିରୁ, ସିଏ ଭଲ ଲାଗେ। ପଲଉରେ, ଗୁଜୁରାତି ଛେଚା ହେଇକି ପଡିିଥିବ ଯୋଉ, ଗୁଜୁରାତି ବାସ୍ ନା ହଉଥିବା ମିଠା ମିଠା ଲାଗୁଥିବ, ଇଆଡେ ଘିଅ ଘିଅ ଲାଗୁଥିବ, ମାନେ ବଢିଆ ଲାଗେ। ସେଇଟା ଖାଇବ ସେମତି ପଲଉ ତିଆରି କରିକି ଦେଖିବ।
ହୁଁ। ହୁଁ, ଗୋଟେ ପଲଉ ଟିକେ ମାନେ ମୁଗ ମୁଗ ପଡେ ବୋଲି, ମୁଗ ଫୁଗ ପଡେ ବୋଲି ଭଲ ଲାଗେ ବେଶୀ ଆଉ।
ହଁ।
ହଁ, ମୁଗ ଟା ବାସ୍
ମୁଗ ଟା କଣ, ତାଧେ ଫିଟିବ କି ମାନେ ସେମିତି ଗୋଟା ଗୋଟା ରହିବ।
ସବୁଥିରେ ରହୁଛି ବଢ଼ା ବଢ଼ା ବାସ୍ନା ଦିଏ। ସେ ଟିକେ ଭଲ ଲାଗେ।
ହଁ ହଁ।
ହୁଁ।
ମୁଗ ଡାଲମା ଟା କରିବେ। ଯ ଯ ଜାଇକିରା ଗୋଟା ଗୋଟା ରହିଲେ, ଭଲ ଲାଗେନି କି?
ଉଁ ହୁଁ।
ଆଉ କଣ? ଏବେ ସନ୍ଧ୍ୟା ତମେ ଦବ ନା ନା ଆଉ?
ନା, ମୁଁ ଦେଇଦେବି ଧୂପ ମୋର ପା ଆଜି ଛଅ ଦିନି।
ଓହୋ!
ହୁଁ, ଆଉ ଆଉ କଣ
ଦେହ ପା ଭଲ ଅଛି, ଠିକ୍ ଠାକ୍ ଅଛନ୍ତି?
ଥଣ୍ଡା ଟିକେ ହେଇଛି, ଏଇ ସେ ଯଉ ଭାରି ଭାରି ମୁଣ୍ଡଟା ଲାଗୁଛି ନା କାଲି ଆ ସେଇ ମୁଁ ଆଉ କିଛି କାମ ହଉ କରିଆ ଇଚ୍ଛା ହେଲାନି। ଆଉ ଜମାରୁ ଖାଲି ମୁଣ୍ଡ ଫୁଣ୍ଡ ଭାରି ଭାରି ଲାଗିଲା। ଟିକେ ଶୋଇ ପଇଲି। ତାପରେ ପୁଅଟାକୁ ଥୋଇ ଦେଇକି, ସେଇଟିକେ ଶୋଇପଡିଚି ତ ଉଠିନି, ଚାରଟା ହେଇଗଲା। ଆଉ ଟିକେ ବଟିକା, ଭାଇ ଆଣିଥିଲେ ବଟିକା ସେ ଯଉ ଡ଼ଟ ଖାଇଦେନି। ଆଜି ସକାଳେ ଖାଇଦେନି। ଟିକେ ମୁଣ୍ଡ ବିନ୍ଧା କମ୍ ଲାଗୁଛି। ଏଇ ତଣ୍ଟି ବଥାଟା ଟିକେ ଅଛି।
ଓହୋ! ଥଣ୍ଡା ଟିକେ ପାଣି ଫାଣି ବଧେ ହେଇଯାଉଚନ୍ତି ଆଉ। ଛୋଟ ଛୁଆ ଟା ଇଆଡେ ତାପରେ ପିରିୟଡସ୍ ହେଇଛି।
ହଁ, ଦି ଥର ମୁଣ୍ଡ ଧୋଇ
ହଁ ହଁ। ପିରିୟଡ଼ସ୍ ହେଇଛି ମାନେ
ତାପରେ ଆଉ କରିହେଲାନି। ମନେ, ମନେ ଭାବିଚି ଆଉ।
ହୁଁ।